ହାଲୋ କଣ୍ କରୁଚ?
କିଛି ନାଇଁ।
ହୁଁ -ହୁଁ ମୁଁ ବସିଚି। ଆଜି କୁଆଡେ ବୁଲିଯିବ? ନାଇଁ ଆମର ରୋଷେଇ ପରା ସରିନି ସରିଳାବଳୁକୁ ଟିକେ ଲେଟ୍ ହବ ଆଜି ଟିକେ ପିଠାପଣା କରିବାର ଅଛି ତ ସେଥିପାଇଁ ଟିକେ ଲେଟ୍ ହେବ ଆଉ। ତମେ ଆଜି ଯାଉଚ କି କୁଆଡେ ବୁଲିବାକୁ?
ନାଇଁ।
ଯାଉନୁ କୁଆଡେ ଗୋଟେ ଘରେ ବସିକି ବିରକ୍ତ ଲାଗୁନି ଯାଉନୁ ଟିକେ ବୁଲିକି ଆସିବୁ।
ନା ଆମେ ଖାଲି ଛାତରେ ବୁଲିକି ପଳି ଆଉ କଣ?
ଖାଲି ଛାତରେ ବୁଲୁଚ ଯାଉନ କିଛି ମେଳାପେଳା କୁଆଡେ ହେଲେ ବୁଲିକି ଆସିବ ରଜ ପାଇଁ। କୁଆଡ଼େ କୁଆଡ଼େ ମେଳା ଲାଗିଥିବ।
କୋଉଠି ମେଳା।
ଯାଅ ରଥମେ କୋଉଠି ଦେଖିବାକୁ ଚାହୁଁଚ?
କିଛି ତୁ ଦେଖୁ ଆଉ କୁଆଡେ ଦେଖି
ରଥରେ କଣ କଣ ହୁଏ?
କଣ ହୁଏ?
ରଥଯାତ୍ରାରେ କଣ କୁହନ୍ତି ପୂଜା କରନ୍ତି କଣ କଣ ମାନେ କଣ ରଥ ହୁଏ ନା କଣ କହୁଛନ୍ତି ନା କଣ ବାହୁଡା କଣ ସେଇଭୁଡ
କଣ ଠାକୁରଙ୍କୁ ତ ଗାଧେଇକି ହଉଛନ୍ତି ଟାଣି ଟାଣି ରଥ
ତାପରେ କଣ କଣ କୁହୁନ୍ତି ଭଲରେ କହୁ ସେମିତି କହିଲେ ମୁଁ ବୁଝିପାରୁନି। ହ୍ୟାଲୋ ଆରେ କୁ କହ? ହ୍ୟାଲୋ କହୁନ? ରଥ କେମିତି କରାଯାଏ ସେ ତାପରେ କଣ କଣ କରାଯାଏ ପୁଣି ଏମିତି ସେ ଠାକୁରକୁ ନେଇକି ଯାଆନ୍ତି ନା କଣ କଣ କରାଯାଏ
ହୁଁ।
ହ୍ୟାଲୋ କୁହ ତାପରେ କଣ ତିନଟା ଠାକୁର କିଏ କିଏ ଥାଆନ୍ତି? ତାପରେ ତାଙ୍କୁ କଣ କଣ କରାଯାଏ? ହୁଁ ନିିଞ୍ଚିକି ନିଆଯାଏ କଣ କଣ କରାଯାଏ ପୁଣି?
ହୁଁ।
କଣ କଣ କରାଯାଏ କୁହ ଟିକେ ହୁଁ ହଁ କଣ ହଉଚ?
କଣ ସେଦିନ କଣ ଠାକୁରଙ୍କୁ ଗାଧାଯାଏ, ସେଥିପାଇଁ ତାଙ୍କୁ ଥଣ୍ଡା ଜର ହେଇଥାଏ ହେତି ଏବେ ମାଉସୀ ଘର ବୁଲିବାକୁ ଯାଉଛନ୍ତି। ସେଥିପାଇଁ ତାଙ୍କୁ ଟା ଟାଣି ନଉ ଆଉ କହୁଛନ୍ତି କି ତିନି ଠା
ି ଯ ହ
ହୁଁ ଆଉ କଣ କଣ କରିଛ କୁହ ରଥରେ? ହ୍ୟାଲୋ। ହ୍ୟାଲୋ ରଥରେ ଆଉ କଣ କଣ କର କୁହ?
ହୁଁ ତାପରେ ମାଉସୀ ମାଙ୍କ ଘରେ ଯାଇକି ତାଙ୍କ ସହିତ ପୋଡ଼ ପିଠା ପିଠା ମିଠା ସବୁ ଖାଆନ୍ତି। ଆଉ ଆଠ ଦିନ ପରେ ଆସନ୍ତି।
ହୁଁ ସେଟାକୁ କଣ କୁହାଯାଏ? ହ୍ୟାଲୋ।
ହ୍ୟାଲୋ।
ହୁଁ।
କୁହମ କିଛି। ଆଉ ତମ ଘରେ କଣ କଣ କରୁଚନ୍ତି?
ସେଇ କଥା ହୁଁଉଁ।
ହ୍ୟାଲୋ। ହ୍ୟାଲୋ।
ଆଉ ସବୁ କଣ କଣ ରୋଷେଇ କଲଣି ନା ନାଇଁ?
ଶୁଭା ଯାଉନି ଠିକ୍ ସେ। ରୋଷେଇ ହଁ ଚାଲିଚି। ରୋଷେଇ ଚାଲିଚି ଆମର ରୋଷେଇ ସରିନି ଆଜି ସେ ଆହୁରି ଏବେ ଟିକେ ସେ ଡାଲି କରାହୋଉଚି ଭଜା ସରିଲାଣି। ତରକାରୀ ସରିଲାଣି ଭାତ ବି ହେଲାଣି। ଡାଲି ଖାଲି ବସିଛି ତାପରେ ଆମର ପିଠା ପିଠି ଟିକେ କଣ ହବ ବୋଲି କହୁଛନ୍ତି। ପିଠା ପିଠା ହବ ମଣ୍ଡା ପିଠା କରିବି ନା ପୋଡ ପିଠା ହେ--କରିବି ଆଜି ରଜର ଲାଷ୍ଟ ସେଥିପାଇଁ କିଛି ଗୋଟେ କରିବି ତାପରେ ପିଠା ପିଠି କରିସାରିଲା ପରେ। ଆଉ ରି କଣ ପୋଡ ପିଠା କରିବେ ତାପରେ କଣ ବୁଲିଯିବେ ବୋଲି କହୁଥିଲେ କୁଆଡେ ଗୋଟେ ପା ଯୋଉ ଆପଣ କଣ କହୁଥିଲେ ସେ ପଟେ ଟିକେ ଯିବେ ତାପରେ ଆଉ ଆମର ସମ୍ପର୍କୀୟଙ୍କ ଘରକୁ ଯିବାର ଅଛି ବୋଲି କହୁଥି ସେପଟେ ଟି। କି ଆମେ କିଛି ଆଉ ଟିକେ ଟିକେ ମେଳା ଫେଳା ହୋଉଚି ଗୋଟେ ପାଖରେ। ସେଠି ବି ଟିକେ ବୁଲିକି ଆସିବୁ ବୋଲି ଭାବିଛୁ ଯିବୁ ସେଠି ଟିକେ। ତମେ କହୁନ ତମେ କଣ କଣ କରିବ?
ଆଜି ଲାଷ୍ଟ ରଜ ଥିବ
ହ କଇଲି ପରା ପିଠା।
କିଛି ନାହିଁ।
ଖାଲି ପିଠା କିଏ ବି ଥିବ
ଉଁ କଣ?
କି ପିଠା କରିଛ?
ପୋଡ଼ ପିଠା।
ପୋଡ଼ ପିଠା। ଠିଆ ହୋଉନି ପିଠା କରିଥିଲ
ହୁଁ। ହ୍ୟାଲୋ। ହୁଁ ଆମର ଡାଲି ବି ହେଇଗଲା ଏବେ ଆଉ ଟିକେ ହେଲେ ଆମ ଆରମ୍ଭ କରିବୁ ଆଉ।
ଓହୋ।
ଉଁ ହୋଉ।
ଦେଖିବା ଆମ ଘର ଲୋକ ମୁଁ ମିଶିକି କରୁବୁ ଆଉ।
ହଁ।
ତମ ଘର କଣ ମିଠା ପିଠା କିଛି କରା ହୁଏନି କି ରଜ ରେ ଲାଷ୍ଟ ଦିନ ଯେତେ ଯାହାହେଲେ ବି ବର୍ଷ କର ଲାଷ୍ଟ ରଜ ଟା ସେତେ କରିବା କଥା ନା ସବୁ ଘରେ କରନ୍ତି ସବୁ ଘରେ ଆଜି ପିଠା ପିଠା ମି ଏଠା ସବୁ ଆଜି ସେ ବସୁମତୀ ସ୍ନାନ କୁ ଠି ସେଇଟା ଆଜି ସକାଳୁ ଉସିକି ଉଠିକି ପୂଜା ପାଠ କରିକି ଆ ସେ ଆମ ଘରେ ବି ସକାଳୁ ଉଠିଲେ ସେ ପୂଜା ପାଠ ସବୁ କଲେ। ବସୁମତୀ ସ୍ନାନ ବୁଲେ ସବୁ ସେ ଧୁଆ ଧୁଇ କଲେ ପୁଛା ପୁଛି କଲେ। ଘର କ୍ଲିନ୍ କଲେ। ଘର କ୍ଲିନ କଲେ ପୁରା ସଫାସଫି କଲେ ତାପରେ ପୂଜା ପତ୍ର କଲେ ଧୁଆ ଧୋଇ କଲେ ଠ କୁରଙ୍କୁ ଗାଧେଇଲେ ମୁଁ ତାପରେ ତିନି ଦିନ ହେଲାଣି ଠାକୁର ଇଏରେ ଥିଲେ ନା ସେଇଟା ସବୁ। ଆଜି ଇଏ କଲେ ଗଧେଇଲେ ତାପରେ ପୂଜା କଲେ ତିନି ଦିନ ଯାଏ ପୂ ଯାଉନଥିଲା ଆଜି ପୂଜା ସବୁ କରାଗଲା ଆ ଦେପରଠୁ ପୂଜା କରାଯିବ ସେପ ତିନି ଦିନ ଏକା ଠାକୁରଙ୍କୁ ପୂଜା କରାଯାଏନି ନହେଲେ ସବୁଦିନ ପୂଜା କରାଯାଏ। ଆଜିଠୁ ସବୁ ପୂଜା କରାଯିବ। ତମ ଘରେ କଣ ଏସବୁ କରନ୍ତିନି କି?
ହୁଁ କରୁଛନ୍ତି।
ହାଁ ସେଇଟା ପରା ଆଜିକାଲି ସମସ୍ତଙ୍କର ଘରେ କରାଯାଏ ଏଟା ପୂଜା।
କାନ୍ତି ଶିଳକୁ ଧୁଆ ଧୁଇ କରିକି ବାହାରେ ଆଣିକି ପୂଜା କରାଯାଏ। ତାପରେ ଯେତିକି ଲୁହା ସାମାନ ଥିବ ସବୁ ତାପରେ ଆଜି ପରଠୁ ସେ କଣ ଧାନ ଫାନ ପାଇଁ ବିହନ ବାହାରୁ ଏବଂ ବିହନ ବାହାରି ସାରିଲା ପରେ ପୁଣି ସେଟା ସେଇଟା ପୂଜା କରିବେ। ରାତିରୁ ସକାଳୁ ଯାଇକି ସେଇଟା ପୂଜା କରନ୍ତି ତାପରେ ଆଗକୁ ବି ଧାନ ଫାନ ସବୁ ଲଗାହବ ନା ଗାଁରେ ତାପରେ ଆମର କଣ ଧାନ ବି ବଡ ଧାନ କଯେ ଧାନ ଫାନ ସବୁ ଲଗା ହବ ଯେ ପରିବା ଚାଷ କରିବା କଥା ସେ ପରିବା ଚାଷ କରିବ। ଏଇଟା ଗୋଟେ ଚାଷୀ ମାନଙ୍କର ପର୍ବ ବୋଲି ବି କୁହାଯାଏ। ୟା ପରଠୁ ୟା ପରଠୁ ଆମର ଚାଷ ବାସ ଷ୍ଟାର୍ଟ ହୁଏ। ତମ ଘରେ କଣ କଣ ଚାଷ କରନ୍ତି କି?
ଆମ ଘରେ ହଁ ସବୁ ପରିବା କରନ୍ତି।
ନା କୁହ
ନା ଆଳୁ
କଣ କଣ ଭଲରେ କୁହ ମୁଁ ଶୁଣିପାରିଲି
ତାପରେ କୁଣା ବିନ୍ସ ଏମତି ସବୁ ଟମାଟ ତାପରେ ରସୁଣ ମକା ତାପରେ ଡାଲି ଡାଲି ତାପରେ ଆଉ କଣ
ହଉ ତମେ ସବୁ ରୋଷେଇ ବାସ କର। ତମର ତ ପରିବା ଏତେ ଲଗଉଛ ପରିବା ଆମକୁ ଆଣିଦବ ଆଉ। କେବେ ଆଣିଦେବ ଆମକୁ
ଆମର ପରିବା ମିଳୁନି ଗାଁରେ ପରିବା ଆଣିଦବ।
ପରିବା ଫରିବା ଟିକେ ଖାଇଲେ ଭଲ ମଣ୍ଡା ଗାଜରବିଟ କଲରା ଏସବୁ ଭଲ ଖାଇବା ଦେହ ପାଇଁ ଆଉ ମୁଁ ରଖୁଛି ଟାଟା।
ହୁଁ।